ହ୍ୟାଲୋ
ହ୍ୟାଲୋ
ହଁ କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ଭଗବାନଙ୍କ କୃପାରୁ କିଛି ଭଲ ଅଛି।
ଆଚ୍ଛା କଣ ହେଇଛି କି ଥଣ୍ଡା ଫଥଣ୍ଡା କଣ ହେଇଯାଇଛି ନା କଣ?
ହଁ ସେମିତି ସିଜନ ଚେଞ୍ଜରେ ତ ଟିକେ ଥଣ୍ଡା କାଶ ରହୁଛି ଜ୍ର ଟିକେ ଟିକେ ରହୁଛି।
ଆଚ୍ଛା ଭଏସ ର ଟିକେ ମତେ ସେମିତି ଲାଗିଲା ତ।
ହୁଁ
ଆଚ୍ଛା ହ ହଁ ମୁଁ ବି ମୁଁ ଭଲ ଅଛି ବଟ୍ ଅ ଘରେ ଟିକେ ମାନେ ଏଇ ଯୋଉ ସିଏ ଏଇ ତ ଏଇ ଋତୁ ପରିବର୍ତ୍ତନ ଯୋଗୁଁ ଥଣ୍ଡା କାଶ ଏଇସବୁ ହେଉଛି ଆଉ। ଏଇ ଯାହା ଖରା ଦିନରେ ଏବେ ଧୀରେ ଧୀ ଧୀରେ ଆ, ଖରାରୁ ବର୍ଷାକୁ ଆସୁଚି ନା ଋତୁଟା, ମାନେ ଏଇ ଯଉଁ ରଜ ପରଠୁ ରଥଯାତ୍ରା ବଳକୁ ତ ପୁରା ବର୍ଷା ହିଁ ହେଇଯାଇଥିବ। ଅ ତ ତେଣୁକରି କି ସେ ଧୀରେ ଧୀରେ ଯଉ ଖରା ଦିନରେ ଆ ଅସହାୟ ତାପମାତ୍ରା ସହି ନପାରିକି ଯଉ, ଏସିରେ କୁଲରରେ ଶୋଇଥିଲେ। ଆଉ ଆମର ଯଉ ବରଫ ଖିଆ ହେଇଥିଲା, ଆଇସ୍କ୍ରିମ୍ ଖିଆ ହେଇଥିଲା ସେଇ ସବୁ ଏବେ ବାହାରୁଚି ଆଉ କଣ।
ହଁ ଭାବିବାକୁ ଗଲେ ସେଇଆ।
ହଁ।
ଯେମିତିକି ଆମେ ଗୋଟେ ଜାଗାରେ ରହିଗଲେ। ସେଇ ଜାଗାରୁ ଆଉ ଗୋଟ ଗୋଟେ ନୂଆ ଜାଗାକୁ ପହଞ୍ଚି ସାରିଲା ପରେ ଆମେ ଟିକେ ଭଲରେ ଚଳି ପାରୁନା ଟିକ କେ ଆମକୁ ହଁ ମାନେ ଅକ୍ୱାର୍ଡ ଫିଲ୍ ହୁଏ ସେଇଭଳିଆ
ହଁ ନିହାତି। ବଡି ଟିକେ ଆଡପ୍ଟ କରିନଥାଏ ସେଇ ଏନ୍ଭାରମେଣ୍ଟ କୁ।
ହୁଁ, ଯେ ମିତି ଟିକେ ରାଜସ୍ଥାନରୁୁ କାଶ୍ମୀର ଗଲେ କଣ ହୁଏ? ଏଇଭଳିଆ ଅବସ୍ଥା ସେମିତି ତାପରେ କି ଆଗର ପାଣିପାଗ ଥିଲା ସିଏ ଅଲଗା। ସେଇ ସମୟରେ ଲୋକମାନେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ଜିନିଷକୁ ସିଏ ମାନେ ସଇ ସହି ହେଇପାରୁଥିଲା। ଗରମ ବି ସହି ହଉଥିଲା। ବର୍ଷା ବି ସେଇଭଳିଆ ଚାଲି ଥିଲା। ଇଏ ବି ମାନେ ଶୀତ ବି ଠିକଠାକ ଥିଲା। ମାନେ ସବୁ ଋତୁରେ ଗୋଟେ ମାନେ ଗୋଟେ ପ୍ରକାର ବାଲାନ୍ସ ଏଇ ସମୟରେ ବର୍ତ୍ତମାନ ଆମେ ଯେମିତି ଖରାଟା ଆହୁରି ବେଶୀ ଅସହ୍ୟରୁୁ ଅସହ୍ୟ ଅଧିକା ହେଇଯାଉଚି। ଆମେ ଖରା ଟା ସହି ପାରୁନି ବୋଲି ସେ କୁଲର ହଉ କିମ୍ବା ଏସିି ହଉ କି ଯାହାବି ଲଗଉଚେ, ଆ ସବୁ ଆମକୁ ଖରା ଟା ବହୁତ ବଢ ବଢ଼ି ଯାଉଚି ବୋଲି। ବର୍ଷା ବି ଠିକ ସେମିତି କାଳ ବୈଶାଖୀ ତ ଦେହ ପାଇଁ ଖରାପ କହିଲେ ଚଳେ। ଆ ଏମିତି ସବୁ ସବୁ ଅସୁବିଧା ହଉଚି କଟି ଯଉଟା କି ଆମେ ଚଳି ପାରୁନେ ହୁଁ।
ଖରାରେ ଯଉ ତାପମାତ୍ରା ବୃଦ୍ଧି ଏଥି ଯୋଗୁଁ ଆଁ ପୁରା ଉଁ ପୃଥିବୀଟା ଆସ ସବୁଜ ଗୃହ ପ୍ରଭାବରେ ଚାଲିଛି ଆଉ ତେଣୁକରି ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେବାକୁ ଲାଗିଛି। ଆଉ ଏଫ ଇଫେକ୍ଟ ହଉଛି ଅଧିକ ଲୋକ ଅଂଶୁ ଘାତ ତ ବି ଇଏ ହେଉଛନ୍ତି ପୁଣି ବର୍ଷା ଦିନରେ ବି ସେଇ ଜିନିଷ ମାନେ ଆପଣ ଯେଉଁଟା କହିଲେ ପରିବେଶର ସନ୍ତୁଳନ ରହିପାରୁନି। ମାନେ ବର୍ଷା ଅଧିକ କହିକି ବନ୍ୟା ହେଇଯାଉଛି ପୁଣି ଫସଲ ଇଏ ହେଇଯାଉଛି ପୁଣି ମା ନି ଏଇଭଳିଆ ସବୁ ଚାଲିଛି ଏଇସବୁ ମାନେ କହିବାକୁ ଗଲେ ଆମର ଯେଉଁ ଆଧୁନିକରଣ ସେଇ ସବୁ ଜିନିଷ ପାଇଁ ହିଁ ହେଉଛି ଆମେ ସବୁ ଗଛ କାଟୁଛେ ପରିବେଶର କ୍ଷୟକ୍ଷତି କରୁଛେ ପରିବେଶ ତାର ପରିଣାମଟା ଆମକୁ ଦେଉଛି ଆଉ।
ହଁ ସେଇଆତ ନିଶ୍ଚିତ ଭାବରେ ଆଁ କିନ୍ତୁ ଆଗରୁ ଯାହା ଥିଲା ବହୁତ ଗୁଡ଼ିଏ ଜିନିଷ ଧୀରେ ଧୀରେ ଚେଞ୍ଜ ହେଇଗଲାଣି ଯେମିତିକି ଆମର ଏଠି ଗଛ କାଟିବା ଯୋଗୁଁ କଣ ହେଉଛି ନା ମାନେ ପାଣି ବି ଆମର ଭୂତଳର ପାଣିଟା ଯୋଉ ଜଳ ସର ଟା ସିଏ କଣ ହଉଛି ଆମର ଧୀରେ ଧୀରେ ଧୀରେ ଧୀରେ ତଳକୁ ଖସିବାର ଲାଗିଲାଣି ଯୋଉଥିପାଇ କି ଆମର ମାନେ ଖରା ଦିନେ ପାଣିର ବି ଅ ସୁବିଧା ହଉଛି ଯେତେବେ ମାନେ ଆମର ଵି ଗଛ ଲଗେଇବା ଦ୍ଵାରା ବନ୍ୟା କୁ ଆମେ ଅଟକେଇ ବି ପାରନ୍ତି ଗଛ ଅଧିକ ର ଅଧିକା ଯେତେ ଲଗେଇ ପାରନ୍ତେ ଆମେ କିନ୍ତୁ ଆମେ ନିଜ ସୁବିଧା ନିଜ ଖୁସି ବି ଆମେ ଚିନ୍ତା କରିକି ଗଛ କାଟିବା ଇଏ କରିବା ମାନେ ନିଜକୁ ନିଜେ କୁରାଢ଼ୀ ରେ ହାଣିବା ଭଳିଆ କଲେ ଚଳେ କାଳିଦାସ ସେମିତି ଯୋଉ ଡାଳରେ ବ ହେଲେ ସେଇଟା ବେଳକୁ ହାଣୁଥିଲେ
ହଁ ତା ସହିତ ଆମେ ନିହାତି ସେ ହଁ ପୁଣି ପ୍ରକୃତିର ବି ଆମେ କ୍ଷୟକ୍ଷତି କରୁଛେ ପୁଣି ଅନ୍ୟ ଜୀବଜନ୍ତୁ ବି ସେଇଥିପାଇଁ କଷ୍ଟ ପାଉଛନ୍ତି ଆଉ ସେଇଟା ପୁଣି ବୁଲ ଆସୁଛି ଆଉ କଣ? ଆଉ ଏଇ ତ ଋତୁ ପରିବର୍ତ୍ତନରେ ସମସ୍ତଙ୍କର ସେଇ ସମାନ ଅସୁବିଧା ହେଉଛି ସମସ୍ତଙ୍କ ଘରେ ଘରେ ଥଣ୍ଡା କାଶ ଆଉ କଣ ଅସହ୍ୟ ତାପମାତ୍ରା ଆପଣଙ୍କ ଆଡ଼ରେ ରହୁଛି
ତାପମାତ୍ରା ତ ଆମର ଏଇଠି ବହୁତ ଅଧିକା ଯାହାଲେ ବି ଚାଳିଶ ପରେ ସବୁବେଳେ ରହୁଛି ଚାଳିଶ ଏକଚାଳିଶ ବୟାଲିସ ଏମିତି ରହୁଛି ଆପଣଙ୍କର କେମିତି ରହୁଛି
ହଁ ନାଇଁ ଏ ପାହାଡ଼ିଆ ଅଞ୍ଚଳ ଯେହେତୁ ତାପମାତ୍ରା ଏତେ ନାହିଁ ଚାଳିଶ ତଳକୁ ହିଁ ରହୁଛି କିନ୍ତୁ ବର୍ତ୍ତମାନ ଆମର ଫେନ୍ରେ ଚଳିଯାଉଛି ଆଉ କିନ୍ତୁ ମଝିରେ ଯେଉଁଭଳିଆ ହିଟ୍ ୱେଭ୍ ଆସିଥିଲା ଯେଉଁ ଗରମ ମାନେ ପ୍ରତିବର୍ଷ ଏଇଭଳିଆ ଏରିଆରେ ମୁଁ ଏମିତି ଗରମ ମୋ ଜୀବନରେ ଜନ୍ମ ହେବାଠୁ ଦେଖିନଥିଲି ଏତେ ଗରମ ହେଉଥିଲା ଯେତେ ଯାହା ହଲେ ବି ଦେଖିବାକୁ ଗଲେ ପ୍ରତିବର୍ଷ ଖରାଦିନରେ ଏମିତି ହେଉଛି ଯେ ନା ମୁଁ ଏମିତିଆ ଗରମ କେବେ ଦେଖିନି ମୁଁ ଏମ ତୃତୀୟ ଗରମ କେବେ ଦେଖିନି ପ୍ରତିବର୍ଷ ସେଇ ଜିନିଷ ହିଁ ହେଇ ହିଁ ଚାଲୁଛି ପ୍ରତିବର୍ଷ ତାପମାତ୍ରା ବଢିବାରେ ହିଁ ଲାଗୁଛି।
କଣ କରିବା ଆମେ ଯଦି ଚେଷ୍ଟା ମାନେ ଆଗ ଭଳିଆ ଯେତେବେଳକୁ ପରିବେଶ ପରିସ୍ଥିତିକୁ ଆମେ ଚାହୁଁଛେ ପୂର୍ବ ଭଳିଆ ସିଚୁଏସନ କୁ ଆସିବା ପାଇଁ କିନ୍ତୁ ହେଇପାରୁନି ଆଜିିକାଲି ଯେତେବେଳକୁ ସବୁ ଏନଭରମେଟଇ ବିଭିନ୍ନ ପ୍ରକାର ଆସି ଯାଉଛି। ଆଉ ଚେଷ୍ଟା କଲେ ଆମେ ସବୁ ପରୁଣା ଦିନକୁ ଆଉ ଫେରି ପାଉନି ଡିଜିଟାଲାଇେସନ ସବୁ ହେଇଯାଉଛି ବହୁତ ଜିନିଷ ବଢି ଯାଉଛି ଏବେ ତ ବହୁତ ଦିନ ହେଲାଣି ଆମେ ଦେଖୁଛେ କୁହନ୍ତୁ।
ନିହାତି ନିହାତି।
କୁହନ୍ତୁ କୁହନ୍ତୁ।
ମୁଁ କହିଲି ଖରା ଦିନରେ ଦେଖିବେ ଆଗରୁ ସମସ୍ତେ ମଶାରୀ ଟାଣି ଦେଇ ବାହାରେ ଖଟ ପକେଇ ପକେଇ ଶୋଉଥିଲେ ଏତେ ଥଣ୍ଡା ପବନ ଦଉଥିଲା ଏବେ କିନ୍ତୁ ସେଇ ଭଳିଆ ଛୋଟବେଳେ ଯଉଁ ଭଳିଆ ପବନ ଦଉଥିଲା, ମାନେ ସେଇ ପ୍ରକାର ପରିବେଶ ବର୍ତ୍ତମାନ ଆ ପବନ ଦଉଚି, କିନ୍ତୁ ଏତେ ନୁହଁ ସେ ଯଉଁ ଗୁଳୁଗୁଳି ସେଭଳିଆ ବର୍ତ୍ତମାନ ହଉଚି କଣ୍ଡିସନ୍।
କଣ କରିବା ଆମେ? ତ ସବୁ ପ୍ରକାର ଜିନିଷକୁ ଆମେ
ଚି କମୁଚି।
ହୁଁ। ଆମେ ତ ସବୁ ଏ ସି ଇଲେକ୍ଟ୍ରୋନିକ ଜିନିଷ ଇଏ ଆମେ ଆଉ ସେ ଆମେ ପରିବେଶ ଉପରେ ଆ କଣ ଆମେ ଡିପେଣ୍ଡ ହେଇକି ରହୁଚେ? ଆଗରୁ ଯେତେବେଳେ ସବୁ ଚଢେଇ ଉ କେତେବେଳେ ସବୁ ଗଛରେ ଦେଖାଯାଉଥିଲେ। ଏ କାଉ ଆଉ ସେ ବାଇ ଚଢେଇ କି ଘର ଚଟିଆ ଏଇସବୁ ଜିନିଷ ଦେଖିବାକୁ ବି ମିଳୁନି। ଧୀରେ ଧୀରେ ସେମାନଙ୍କର ମାନେ ସଂଖ୍ୟା ବି କମିବାରେ ଲାଗିଲାଣି, ଆଉ ଆମେ ତ ଯେତେ ସବୁ ବ୍ୟବହାର କରୁଚେ ସବୁ ଇଲେକ୍ଟ୍ରୋନିକ୍ ମିଡିଆ। ସେ ଥିରେ କା ଥିରେ ହିଟ୍ ବି ବଢୁଚି। ତା ସାଙ୍ଗରେ ଇନଫ୍ରାରେଡ ଅଲଟ୍ରାଭାଉଲେସନ ସବୁ ଏଇ ଗୁଡା ସବୁ ବଢିଆ ଯୋଗୁଁ ଆଉ କିଛି ଜୀବଜନ୍ତୁ ବି ସର୍ଭାଇଭ କରିପାରୁନାହାନ୍ତି। ଆଗରୁ କଣ ହୁଏ ନା ବର୍ଷା ହବ କିମ୍ବା ଭୂମିକମ୍ପ ହବ କି ଯାହା କିଛି ହୁଏ ସେ ପକ୍ଷୀ ମାନେ ସବୁ ମାନେ ମାନେ ସେମାନଙ୍କୁ ଆଗୁଆ ଜଣା ପଡିଯାଏ ତ ସେଇଥିରୁ ବି ଆ ଆମେ ଜାଣିଦଉଚେ, ବର୍ତ୍ତମାନ କଣ ହବ ଆଗକୁ। କ କିନ୍ତୁ ଆମେ କଣ ହଉଚି ନା ଏବେ ସେଇ ଜିନିଷ ହୁଁ, ସେଗୁଡା ଆମେ ଆଉ ବର୍ତ୍ତମାନ ଜାଣିପାରୁନେ। ଆମରେ ଏ ସବୁବେଳେ କଣ କେଥିରେ କଣ ଗୋଟେ ଏଇ ଡିଜିଟାଲ ମିଡିଆ ଆମକୁ କଣ ସପୋର୍ଟ ଦବ? କିଛି ଆମେ ନାଚୁରାଲ ଜିନିଷ ଉପରେ ଆମେ ଡିପେଣ୍ଡ କରୁଥିଲେ। କିନ୍ତୁ ସେଇ ଜିନିଷ ଟା ବି ଆଉ ପାଇପାରୁନେ। ଏଇଟା ହଉଚି ଗୋଟେ ଅସୁବିଧା।
ଆଉ କଣ କରିବ। ବର୍ତ୍ତମାନର ତ ମାନେ ପରିସ୍ଥିତି ସେଇୟା ଜଣେ ଦି ଜଣ ତିନି ଜଣ ଚାହିଁଲେ ବି ଏଇଟା ପରିବର୍ତ୍ତନ ହେଇପାରିବନି। ଆଉ ଯେ ପର୍ଯ୍ୟନ୍ତ ମାନେ ଗୋଟେ ହ୍ୟୁଜ୍ ଆମାଉଣ୍ଟ ଅଫ୍ ପିପୁଲ୍ ଚାହିଁନାହାନ୍ତି। ତାପରେ ଆଜି ଜି କାଲି ଏଇସବୁ ଜିନିଷ ଆମକୁ ଦରକାର ହେଇଗଲାଣି। ଇ ଯେମିତି କହୁଚୁ ଆମେ ଅତିିବାଇଗୁଣୀ ରଶ୍ମିଟା, ଇଏ କଣ ଖାଲି ମାନେ ଏ ଯେଉଁ ସବୁଜ ଗୃହ ପ୍ରଭାବକୁ ବଡ଼ଉଛି କି? ଇଏ ପୁଣି ଆମର ସ୍କିିନ୍ରେ ପଡ଼ିଲେ ସ୍କିନ୍ ଇଏ ହଉଚି, ତା ସହିତ ଯଦି ବର୍ଷା ହେଇଗଲା ଏସିଡ଼ରେନ୍ ହଉଚି। ମାନେ ଏମିତି ପରିବେଶ କ୍ଷୟକ୍ଷତି ଯୋଗୁ ବହୁତ ଗୁଡାଏ ଆମର ବି ଅସୁବିଧା ହଉଚି। ପୁଣି ଏଇ ଯୋଉ ଋତୁ ପରିବର୍ତ୍ତନ ଆ ଦେ ଦେଖନ୍ତୁ ଆଗରୁ ଖରା ଦିନରେ ଖରା ହଉଥିଲା। ବର୍ଷା ଦିନରେ ବର୍ଷା ହଉଥିଲା। ଶୀତ ଦିନରେ ଶୀତ ହଉଥିଲା। ଏମିତି କିି ଲୋକମାନେ ଛଅଟା କା ଋତୁ ଅନୁଭବ ମଧ୍ୟ କରିପାରୁଥିଲେ। କେବଳ ତିନିଟା ଋତୁକୁ ହିଁ ଅନୁଭବ କରିପାରୁଚେ। ତା ସହିତ ପୁଣି ଖରା ଦିନରେ ଅଚାନକ ବର୍ଷ ହେଇଯାଉଚି। ବର୍ଷା ଦିନରେ ବର୍ଷା ହଉନି। ମାନେ ଦିନି ଯଉ ଋତୁରେ ଯାହା ହେବା କଥା ସେଇଆ
ନା ସେଥିପାଇଁ ହଁ ସେଥିପାଇଁ କହିବାକୁ ଗଲେ ଏକ୍ଟୁଅଲି ଆମେ ହିଁ ଆମ ପାଇଁ ଦାୟୀ। ଆମେ ଚାହୁଁଛେ ଆମେ ସବୁବେଳେ ଆମକୁ ହିଁ ଆମେ ମାନେ ଗୋଟେ ପ୍ରକାର ଋତୁ ସବୁବେଳେ ଏକାଥରେ ଆମକୁ ଅନୁଭବ ହଉ, ଆମେ ସେଇ ଜିନିଷ ହଁ ଚିନ୍ତା କରୁଛୁ। ବର୍ଷା ହେଲେ ବର୍ଷାଠୁ ଆମେ କେମିତି ଖାଲି ବଞ୍ଚିକି ରହିବା ସେଇ ଜିନିଷ ଚିନ୍ତା କରୁଚେ। ଖରାଦିନେ ବି ଏସି ଲଗେଇି ଶୀତ ଶୀତ ଋତୁର ମାନେ ଅନୁଭବ ଟା ନେବାକୁ ଚାହୁଁଚେ। ଆମେ ରୁମ ହିଟର ଲଗେଇକି ଶୀତ ଦିନେ ବି ଏକାଥରେ ଆମେ ଯେମିତି ପୁରା ନର୍ମାଲ ଏଇ ଭଳିଆ ଆମେ ଚଳେଇବାକୁ ଚାହୁଁଛୁ। ଆରେ ଯଉ ସ୍ ଋତୁ ଆସିଚି, ସେଇ ଋତୁକୁ ଆମେ ସମ୍ଭାଳିବା ଦରକାର। ସେଇ ହିସାବରେ ଆମେ ଚାଲିବା ଦରକାର ସେଇ ଟାଇପ ହଉନି। ତାପରେ ଆଜିିକାଲି ସବୁ ପରିବା ପତ୍ର ସେ ଯାହା ବି ଯଉ ଋତୁରେ ଯଉ ପରିବା ଆସେ, ସେଇଟା ଖାଉଥିଲେ ସେ ସବୁ ଆମ ଦେହ ବି ଠିକ ରହୁଥିଲା। ଆ ପାଇଁ ଯେତେ ସବୁ ସାର ଔଷଧ ସବୁ ଦିଆ ହଉଚି, ସେ ସବୁ ଆମେ ଖାଉଚେ ସତ। କାଁ ନା ବଞ୍ଚାଇବା ପାଇଁ ଆମେ ଖାଇବା ଦରକାର। କିନ୍ତୁ ସାର ଔଷଧ ଛଡ଼ା ଆଉ କିଛି ଜିନିଷ ଖାଉନାହିଁ। ଟମାଟୋ ବର୍ଷ ସାରା ହଉଛି ଫୁଲକୋବି ବନ୍ଧାକୋବି ସିଏ ବି ବର୍ଷ ବୁଡା। ହଉଛି। କିନ୍ତୁ ତାର ଗୋଟେ ପ୍ରପର ଋତୁ ଥାଏ। ତା ପାଇଁ ଆ ତ ଯଦି ଆମେ ସେଇ ସାର ଔଷଦ ସବୁବେଳେ ଖାଇବା ତାହେଲେ ଆମ ଦେହ ତ ଖରାପ ହବ ହିଁ ନା।
ହଁ ନିହାତି ଭାବରେ ଖରା ୟସ୍ ୟସ୍ ନିହାତି। ତି ଭାବରେ ସେଇ ଜିନିଷ ତ ହେବ ପୁଣି ତା ସହିତ ହାଇବ୍ରିଡି ଜିନିଷ ଯୋ କୁ ଆମକୁ ପ୍ରକୃତରେ ଯଉ ଫ୍ରୁଟ୍ସ୍ ହଉ କିମ୍ବା ଯଉ ପନିପରିବା ହଉ କିମ୍ୱା ଯୋଉ ଫଳମୂଳ ତାହିରୁ ଯାହାବି ଆମକୁ ଭିଟାମିନ୍ ନ୍ୟୁଟ୍ରେଣ୍ଟସ୍ ଯାହା ବି ପୋଷଣ ଆମକୁ ଦରକାର ସେଇଟା ଆମକୁ ମିଳୁନି। କାହିଁକି ନା ସବୁ ଜିନିଷ ହାଇବ୍ରିଡ ହେଇଗଲାଣି ନା। ତ ସେହି ଜିନିଷ ମିଳନି ଷ ସବୁ ଋତୁରେ ସବୁ ପରିବା ଏବେ ମିଳିଯାଉଚି ତେଣୁ କରି କି ନା ସବୁ ଋତୁରେ ସବୁ ପରିବା କଣ ମିଳେ ମିଳେନି ନା ଆଗରୁ।
ଆଜ୍ଞା ହଁ। ହଉ ଛାଣନ୍ତୁ ଯାହା ତ ହେଲାଣି ଆମେ ଚେଷ୍ଟା କଲେ ଆମ ଲାଇଫକୁୁ ବଦଳେଇ ବାରେ ସମସ୍ତେ ମିଶିଲେ ଆମେ ପା-ପାରିବା। ଜଣେ ତ ଚାହିଁଲେ କିଛି ହେଇପାରୁନି ଠିକ ଅଛି ଦେଖିବା ଆମେ। ଚେଷ୍ଟା କରିବା ଜଣେ ଜଣ ଯଦି ଟା କରୁ କରୁ ଯଦି ଆମେ ସମାଜକୁ ବଦଳି ଦେଇ ପାରିବା ତାହେଲେ ବହୁତ ଭଲ ହେଇପାରିବ। ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ଆଜ୍ଞା ଧନ୍ୟବାଦ। ରଖୁଛି।
ଧନ୍ୟବାଦ।